ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ‌
ଆଉ କଣ ପୁରୀ ପୁରୀ ଆସିଚନ୍ତି ନାଁ ନାହିଁ ବୁଲିବାକୁ ଏଇ ଶୀତରେ?
ହଁ ଆପଣ ଯିବେ କି?
ହଁ ଆପଣ ଆସିବେ ଆମେ ସବୁ ମିଶି ମାସିକି ବନ୍ଧୁବାନ୍ଧବ ମାନେ ଟିକେ ଯାଇକି ଜଗାର ଦର୍ଶନ କରିଦେଇକି ଆସିବା ଶୀତ ଦିନରେ ହିଁ ଖାଲି ଟିକେ ବୁଲିବାକୁ ଯାହା ଭଲ ଲାଗେ ନହେଲେ ଆଉ ସବୁ ଋତୁରେତ ଯୋଉ ଖରା ହଉଛି ଅବଶ୍ୟ ଆଜିକାଲି ଶୀତ ଦିନବି ଖରା ଦିନ ଭଳିଆ ହିଁ ହେଇଗଲାଣି ଆଉ ମାନେ ଶୀତ ନାହିଁ ଆଗ ଭଳିଆ ଆପଣ କୋହୁନାହାନ୍ତି, ଆଗ ଭଳିଆ ଆଉ ଶୀତ ଅଛି।
ଶୁଣନ୍ତୁ ଏବେ ଶୀତ ଜଣା ପଡୁନି ମାନେ ଗୋଟେ ପତଳା ବେଡସିଟେ ହେଲେ ଆପଣ ଶୀତ ସମ୍ଭାଳି ଦେବେ ବୁଝିଲେକି କିନ୍ତୁ ପନ୍ଦର କୋଡିଏ ବର୍ଷ ପଚିଶ ବର୍ଷ ତଳେ ଯୋଉ ଶୀତ ହଉଥିଲା ଆପଣ ଭାବି ପାରିବେନି।
ନା ନା ଏଇଟା ତ ଆପଣ ପୁରା ସତ କଥା କହିଲେ କାରଣ ଆଜ କାଲି ଶୀତ ଦିନ ତ ମୁଁ ତ ଏଇଥର ଶୀତ ଦିନରେ ଶୀତ ବସ୍ତ୍ର କାଢି ହିଁ ନାହିଁ ଆପଣ ତ ବେଡସିଟ କଥା କହୁଛନ୍ତି। ମୁଁ ତ କାଢି ହିଁ ନାହିଁ କାହିଁକିନା ଜମା ଶୀତ ହଉନି ଏସି ଲଗେଇକି ସବୁ ବସୁଛଚୁ ଆଉ କଣ ଶୀତ ହୋଉଛି କରିବି ଆପ ଆପଣ ଯୋଉ କହୁଛନ୍ତି ପନ୍ଦର କୋଡିଏ ବର୍ଷ ତଳେ ମାନେ ମାନେ ଆପଣ ତ କେତେ ପୁରୁଣା ବର୍ଷ କଥା କହୁଛନ୍ତି ସେତେବେଳେ ତ ବାପରେ ଶୀତ ସେତେବେଳେ ରିଅଲ ଶୀତ ଦିନ ଶୀତ ଋତୁ ବୋଲି ଗୋଟେ ଜିନିଷ ଥିଲା ନା କଣ
ସେତେବେଳେ ଶୀତ ଦିନେ ଦିନ ତିନିଟା ବାଜିଗଲେ ଆପଣଙ୍କ ଦେହ ଥରିବ ବୁଝିଲେ କି ଆପଣଙ୍କ ଦେହ ପୁରା ଥରିବ ଆପଣ ପାଣିରେ ହାତ ଧୋଇବାକୁ କି ଗୋଡ ବୁଡେଇିବାକୁ ଆପଣ ଇଚ୍ଛା କରିବେନି ଆଚ୍ଛା। ଇଏ ଗୋଟେ କଥା କଲା ଦୁଇରେ ଶୀତ ଦିନେ ଆପଣ ଯଦି ଭୋକ ଲାଗୁଥାଏ ବି ରାତିରେ ଆଠଟା ରାତିରେ ନଅଟା ଯଦି କହିବିନି ମାନେ ଏମିତିଆ ଲାଗେ ସେତେବେଳେ ସବୁ ଏତେ ଡେଭଲପ୍ ନଥିଲା ଲୋକମାନେ କନ୍ଥା କନ୍ଥା ଜାଣିଛନ୍ତି।
ହଁ ହଁ କନ୍ଥା ମାନେ ଆମ ଘରର ମାମା ମାନେ କଣ କରନ୍ତି ଆମର ସବୁ ଯୋଉ ପୁରୁଣା ଜାମାପଟା ରହିଲା ଆଜିକାଲି ତ ପୁରୁଣା ଜାମା ପଟା ସେମିତି ଫୋପାଡି ଦଉଛନ୍ତି ଆଗରୁ କଣ କରନ୍ତି ନା ପୁରୁଣା ଜାମା ପଟା ଲୁଗା ହେଲା ଭଲ ଭଲ ଇଏ ହେଲା ତାକୁ ଦେଇ ଦିଅ ନ୍ତି ସେ କନ୍ଥା ବାଲା ଗୋଟେ ଆସେ ମାନେ ଆମ ସହରରେ କନ୍ଥା ବାଲା ଗୋଟେ ଆସେ ସିଏ କଣ କରେ ନା ମାନେ ଏମିତି ସବୁ ମାନେ କପଡାକୁ ମାନେ ସିଲେଇ କରିକି ବହୁତ ମାନେ ଭଲ ସେ ଏବେକାର ମିସ୍ତ୍ରୀ ସେମତି କରିପାରିବେନି ବହୁତ ବଢିଆ ସେ ସିଲେଇ କରିକି ସେ ଉପରେ ଶାଢୀ ପୁରା ଦେଇକି ମଝିରେ ଗୋଟେ ଗୋଟେ ଗୋଟେ ଗୋଟେ ଏମିତି ଧାର ର ସିଲେଇ ଦେଇକି ପୁରା ବଢିଆ ସେ କରିଥାନ୍ତି ମୋର ମନେ ଅଛି ବା ଏବେ ବି ଯଦି କହିବେ ମତେ କନ୍ଥା ବାଲା କିଏ ଅଛନ୍ତି ମୁଁ କନ୍ଥା ଦବାକୁ ରାଜି ଅଛି ମାନେ ଡେସ ପତ୍ର ଦେଇଦେବି ସେ କ ନ୍ଥା କରିକି ଦେବେ ମତେ ବହୁତ ଭଲ ଲାଗେ।
ଶୁଣନ୍ତୁ ଶୁଣନ୍ତୁ ସେ କନ୍ଥା ଗାଁ ରେ ସବୁ ସେ କନ୍ଥା ମାନେ ଘୋଡେଇ ହୁଅନ୍ତି ବୁଝିଲେ କି ମୋଟା ମୋଟା କନ୍ଥା ଆଉ ହେନ୍ସ ଜାଣିଛଛନ୍ତି ହେନ୍ସ
ନାଇଁ ମୁଁ କିନ୍ତୁ ଏଇ ଯୋଉ ଶବ୍ଦ ଟା ଆପଣ କହିଥିଲେ ଏଇଟା ମୁଁ ମୁଁ ଜେଜେ ମାଠୁ ଶୁଣିଛି କି ହେନ୍ସ ଆମେ ଘୋଡେଇ ଶୋଉ କାରଣ ନା ଆଗରୁ ତ ସମସ୍ତେ ପ୍ରାୟ ଗରିବ ଲୋକ ଥିଲେ ତ ଏତେ କନ୍ଥା ବାଡ଼େଇ ମାନେ ଏତେ ଜାଣୁ ନଥିଲେ ଗୋଟେ ଜାମା ହେଇଗଲେ ସେ ତାକୁ କେତେ ସିଲେଇ କରିକି ପିନ୍ଧିଥିଲେ ଏଇଟା ପୁରା ଦୁଃଖନୀୟ କଥା କିନ୍ତୁ ସତରେ
ଶୁଣନ୍ତୁ ହେନ୍ସ ମେନ୍ସ କୁଟାରେ ବୁଣା ହେଇଥାଏ ନହେଲେ ଗୋଟେ ବିରୁଆଁ ବୋଲି ଗୋଟେ ଅଛି ବରୁହାଃ ବରୁହାଃ ବୁଝିଲେ କି ସେ ବରହାଃ ରେ ବୁଣା ହେଇଥାଏ। ତାକୁ ଏତେ ଶୀତ ଯେ ଆମେ ତାକୁ ଘୋଡେଇ ହେଇ ପଡୁ। ରାତିରେ କନ୍ଥା ନହେଲେ ସେ ବଡକୁ ଘୋଡେଇ ପଡି ଶୋଇବ ଏତେ ଶୀତଳ କାରଣ ସେତେବେଳେ ଏ କୋଠା ଘର ସବୁ ନଥିଲା ଏତେ ସେତେବେଳେ ଚାଳ ଘର ଥିଲା କାରଣ ଚାଳ ଘର ଉପରେ ଟିକେ ଫାଙ୍କା ଥାଏ ଆଂ ସେଟୁ ପବନ ଆସେ। ଆଉ ତଳ ତଳ ମାଟି ତଳ ତେଣୁ ସେତେବେଳେ ଅଧିକ ଥଣ୍ଡା ଲାଗେ ଆଉ ଗାଁ ରେ କଣ ଚାରିପାଖ ସବୁ ଗଢିଆ ପୋଖରୀ ଥାଏ ଆଉ ଅଟୋମେଟିକାଲି ଥଣ୍ଡା ବେଶୀ ହୁଏ ଆଉ କଣ
ଏଇଟା ସତ କଥା କହିଲେ ଆପଣ ଯୋଉ କହିଲେ କି ମାନେ ଶୀତ ଦିନ ଚାଳ ଘର ଚାଳ ଘର ମାନେ ମୋର ମନେ ଅଛି ମୁଁ ଯେତେବେଳେ ଛୋଟବେଳେ ଗାଁ କୁ ଯାଏ ଚାଳ ଘରେ ଖରା ଦିନେ ଏତେ ଶାନ୍ତି ଏସିି କୁ କାଟିଦବ ଆଜିିକାଲି କଣ ଏସିି ଦେଖଉଛନ୍ତି ଏସିରେ ତ ରହିକି ବି ଏତେ ଗରମ ହଉଛି ଚାଳ ଘରେ ଯୋଉ ଶାନ୍ତି ମାନେ ପୁରା ପ୍ରକୃ ମାନେ ପ୍ରାକୃତିକ ଅନୁଭବ କହିବାକୁ ଗଲେ ସେ ଚାଳ ଘର ମାନେ ଏତେ ଶାନ୍ତି ଲାଗେ ଆଉ ଯଦି ଖରା ଦିନେ ମତେ ଏତେ ଶାନ୍ତି ଲାଗୁଥିଲା ଭାବନ୍ତୁ ଶୀତ ଦିନେ ମାନେ ଅବସ୍ଥା ପୁରା ବହୁତ ଶୀତ ହଉଥିବ ନା
ଚାଳ ଘରେ ଖରାଦିନେ ଆପଣ ବସି ପଡିବେ ଗୋଟେ ବିଞ୍ଚଣ ଟା ଧରି ଯଦି ଖାଲି ବିଞ୍ଚି ଯବେ ଆପଣ ବହୁତ ଶାନ୍ତି ଲାଗିବ ଆରାମରେ ଶୋଇବେ କିନ୍ତୁ ଆପଣଙ୍କ ସେ ଏସି ରୁମ ରେ ଗୋଟେ କବାଟ ପତ୍ର ବନ୍ଦ କରି ଝରକା ବନ୍ଦ କରି ନିବୁଜ ଘର ଭି ତରେ ରହିବେ ଖାଲି ଅନନ୍ୟଚୁରାଲ ସେ ଥଣ୍ଡାରେ ପଡିକି ରହିବା କଥା ଗାଁରେ ଗାଁରେ ପା ଆମ୍ବ ବଗିଚା ଯୋଉ ବାଡି ଥାଏ ଲୋକମାନେ ଖରା ଦିନେ ଯାଇ ସେଠି ସପ ପକେଇ ଦେଇ ଶୋଇଥିବେ ଥଣ୍ଡା ପବନ ଦଉଥିବ ଆରାମରେ ଶୋଇଲେ। ଟେନସନ୍ ନାଇଁ
ଯୋଉ ଗ୍ରୀଷ୍ମ ଋତୁରେ ପୁରା ଆମ୍ବ ମାନେ ଗଛ ତଳେ ହଉଛି ମାନେ ଶୋଇଥିଲେ ନା
ଓହୋ
ହଁ ବୁଝିଲି ବୁଝିଲି ନା ଏଇଟା। ପୁରା ସତ କଥା ଆମର ଏଇ ଯୋଉ ମାନେ ମାନେ ଯୋଉ ଘର ପାଖରେ ବି ସହରରେ ଯୋଉ ପାର୍କ ଫେରିକା ଅଛି ମାନେ ସେଟା କଣ ଗଛ ମେଞ୍ଚେ ଅଛି ଯେମିତି କିି ଗାଁ ରେ ସବୁ ବାଡିରେ ଗଛ ଥାଏ। ତ ସେଇ ସେଇ ପାର୍କେରିକାରେ ବସିବାକୁ କେତେ ଶାନ୍ତି ଲାଗେ। ସେମିତି ମାନେ ମାନେ ଗାଁ ରେ ଯୋଉ ବାଡି ହେରିକାରେ ବସେଇିବାକୁ ଭଲ ଲାଗୁଥିବ ଆଉ। ମୁଁ ବୁଝିଲି ଆଉ।
ଶୁଣ ନାଇଁ ନାଇଁ ମୁ ମୁଁ କହୁ ଶୁଣନ୍ତୁ ଆପଣଙ୍କ ଟାଉନରେ କୋଠା ବାଡି ରହିଲା। ସେ କୋଠା ବାଡି ସବୁ ଗରମ ଖରାରେ ଗରମ ହେଇକି ରହିଲା ପ୍ଲସ ଯୋଉ ଗଛ କହିଲେ ଗଛ ଅଛି ଆପଣଙ୍କ ଏରିଆ ସବୁ ପଥୁରିଆ ଏରିଆ ତାପରେ ଟାଉନ ବଜାରରେ ଗାଡି କେତେ ଚାଲିଛି ପ୍ରବଳ ଗାଡି ଚାଲୁଛି କିନ୍ତୁ ଗାଁ ରେ ସେଗୁଡାକ ନାହିଁ ଗାଁରେ ମାଟି। ଚିଡା ଜାଗା ତାପରେ ଉ ଗାଡି ଘୋଡା ଏତେ ନାହିଁ ହଁ ତେଣୁ ଅଟୋମେଟିକାଲି ଗାଁ ଥଣ୍ଡା ଲାଗେ ଆଉ କଣ ଭଲ ଲାଗେ ନାଚୁରାଲ ଏୟାର ମିଳିଲା ଆପଣ ଟାଉନରେ ମିଳେନି ସେତିକି।
ନା ନା ଏଇଟା ତ ପୁରା ଯାହା କହିଲେ କିନ୍ତୁ ସତ କଥା ମାନେ ଏଇଯଉ ଏସି। ଏସିରେ ଆମେ ରହୁଛେ ପୁରା ଘର ବନ୍ଦ କରିକି ଯୋଉ ଏସି ରେ ଆମେ ରହୁଛେ ମାନେ ଏସିରେ କଣ ଘର ଭିତରେ ସବୁ ଅଙ୍ଗାରକାମ୍ଳା ହିଁ ରହୁଛି ମାନେ ଅମ୍ଳଜାନ ଜମା ନାହିଁ ହିଁ କହିବାକୁ ଗଲେ କେମିତି ହଉଛି। ଆଉ ମାନେ ସେ ଏସି ରେ ଏତେ ଥଣ୍ଡା ଲାଗିବ କିନ୍ତୁ ବାହାରେ ସେ ଯୋଉ ଆମ୍ବ ଗଛ ତଳେ ଆପଣ କହିଲେ କି ପାର୍କରେ ମୁଁ ଯୋଉ କହିଲି ସେଥିରେ କଣ ପୁରା ନ୍ୟଚୁରାଲ ଗଛରୁ ଆସିଲା ଆମ୍ଳଯାନ ଆମେ ନେଲୁ ଆମେ ଅଙ୍ଗାରକାମ୍ଳ ଛାଡିଲୁ ଗଛ ନେଇଗଲା କାମ ଖତମ କିୁ ଏସିି ଭିତରେ ସେଇ। ସେଇଆକୁ ନେଇକି ଦେହ ମାନେ ରୋଗ ବ୍ୟାଧି ଆଉ କେମିତି ହଉଛି କି ନା କଣ।
ହଁ ହଁ ଗାଁରେ ନାଚୁରାଲ ଖୋଲା ଜାଗା ଫ୍ରି ଏୟାର ମଳିଲା ତାପରେ ଉ ଏଠି କଣ ଗାଡି ଘୋଡା ଦୁନିଆ ଧୁଆଳି ଧୂଳି ଧୂଆଁ ପ୍ରବଳ କିନ୍ତୁ ଗାଁରେ ସେଇଟା ନାହିଁ ନା ତେଣୁ ଗାଁ ରେ ଅଟୋମେଟିକାଲି ଭଲ ଆଉ କୁ
ଆଜିକାଲି ତ ସହରରେ ଯୋଉମାନେ ସବୁ ଚାକିରିଆ ରହିଲେ ସେ କଣ କରୁଛନ୍ତି ଯେତେବେଳେ ଚାକିରିରୁ ଅବସର ନଉଛନ୍ତି ସେତେବେଳେ କଣ କରୁଛନ୍ତି ନା ଗୋଟେ ତାଙ୍କ ଗାଁ ପାଖକୁ ହିଁ ପଳଉଛନ୍ତି ସେଠି ଗୋଟେ ପୁରା ବଡ ଘର ପୁରା ଆଲିସାନ ଘର କରିକି ସେ। ଏଠି ପୁରା ଆରାମ ସେ ଜୀବନ ବିତାଉଛନ୍ତି ଆଉ ସହରକୁ ସେମାନେ ପସନ୍ଦ ହି କରୁନାହାନ୍ତି ବରଂ ତାଙ୍କ ଛୁଆ ପିଲା ସବୁ ସହରରେ ରୁହନ୍ତୁ ସିଏ କିନ୍ତୁ ପଳଉଛନ୍ତି ଆଉ ମନକୁ ଛୁଆ ପିଲାଙ୍କର ଟିକେ ବୟସ ହେଇଗଲେ ସେମାନେ ବି ଗାଁ କୁ ଦୌଡୁଛନ୍ତି କାରଣ ସେମାନେ ବି ଜାଣିଛନ୍ତି ଗାଁରେ। ରହିବାର ମଜା କିଛି ମାନେ ସତରେ ନିଆରା।
ଆଛା ସେ କଣ କି ସେମାନେ ଯିବାର ଅର୍ଥ ହଉଛି ସେମାନେ ଦେଖୁଛନ୍ତି ଆଗରୁ କଣ ବହୁତ ଆଗରୁ ଗାଁରେ ଯିବା ଆସିବା ରାସ୍ତାଘାଟ ସୁବିଧା ନଥିଲା ଏବେ କଣ ରାସ୍ତାଘାଟ ସବୁ ହେଇଗଲାଣି ତେଣୁ ଗାଡି କମ୍ୟୁନିକେସନ ଯୋଉଠି ଅଛି ସେମାନେ ସେଇ ଜାଗା ଦେଖିକି ଘର କରୁଛନ୍ତି। ଯୋଉଟା କି ଯିବା ଆସିବା କରିହବ ରହିହବ ଭଲ ମନ୍ଦ ସେମାନେ ସବୁ କରୁଛନ୍ତି ହୁଁ। ଟାଉନ ରେ କଣ ଏଇ ଯୋଉ ଗହଳି ଗରମ। ଯୋଉ କ୍ରାଉଡେଡ଼୍ ରହୁଛି ତଣୁ ସେମାନେ ସେ ଶାନ୍ତ ପରିବେଶକୁ ପଳାଉଛନ୍ତି ଆଉ।
ହଁ ନାଇ ଏଇଟା ସତ କଥା ମାନେ ତାଙ୍କର ବୟସ ଥିଲା ବଳେ ସେମାନେ ପଇସା ତ ରୋଜଗାର କରିଦେଲେ ତ ବୟସ ମାନେ ଯେତେବେଳେ ସରିଯିବ ଜୀବନର ଲାଷ୍ଟ ବର୍ଷ କିଛି ବର୍ଷ ଶାନ୍ତିରେ ରହିବାକୁ ହେଲେ ସେମାନେ ସେଇଥିପାଇଁ ହିଁ ଭାବିକି ଗାଁକୁ ପଳଉଛନ୍ତି ସେଇଠି ହିଁ ସବୁ ଜିନିଷ ଆଜିକାଲି ମିଳିଲାଣି ଯେମିତି ଆପଣ କହିଲେ ନଈ ମାଛ ଚିକେନ ହେରିକା କି ମାନେ ମଟନ ହେରିକା କି ସବୁ ଜିନିଷ ତ ମିଳିଲାଣି ସିଏ ତ ସେଇଆାକୁ ହିଁ ଖାଇବେ ଆଉ ରହିବେ ଖାଇ ପିଇକି ଶାନ୍ତିରେ ଜୀବନ ଯାପନ କରିବେ ବେଶୀ ତ ଖର୍ଚ ବାର୍ଚ୍ଚ ବି ନାହିଁ ନିଜ। ନିଜଘର ରହିଲା ଆଉ କଣ ଟିକେ ଇଲେଟ୍ରି ବିଲ୍ ହେରିକା ଦେଇଦେଲେ ଧାନ ବିରି ମୁଗ ଏଗୁଡାକ ବି ସବୁ ହେଇଗଲା ନା କଣ ଏଇଆ ଭାବିକି ସବୁ ପଳଉଛନ୍ତି।
ସେଇ ଲୋକମାନାନଙ୍କର ଜମିବାଡି ଅଛି ସେମାନେ କଣ କହୁଛନ୍ତି ଭାଗ ଦେଇ ଦଉଛନ୍ତି ଧର ମୁଗ ବିରି ଅମଳ ସମୟରେ ସେମାନେ ଲୋକଙ୍କୁ ଭାଗ ଦଉଛନ୍ତି ଯେ ଆମକୁ ଗୁଣ୍ଠ ପିଛା ତୁ ଏତିକି ବିରି ଦବୁ ଏତିକି ମୁଗ ଦବୁ। ସେମାନେ ତ ନିଜେ ଚାଷ କରିବାକୁ ପଡୁନି ସେମାନେ ସେମିତି ଜମି ଦେଇକି ପାଇ ଯାଉଛନ୍ତି।
ହଁ ହଁ ମୁଁ ବୁଝିଲି ମାନେ ଯୋଉମାନେ ସବୁ ଚାଷୀ ଆଜିକାଲି ତ। ସବୁ ଯୋଉମାନେ ସହରରେ ରହିଲେ ସେ ତ ଆଉ ଚାଷ ବାସ କରୁନାହାନ୍ତି ଯୋଉମାନେ ସବୁ ଚାଷୀ ସେମାନେ ଟିକେ ଗରିବ ଶ୍ରେଣୀ ଯେତେ ଯାହା ହେଲେ ବି ତ ସେଥିପାଇଁ ତାଙ୍କୁ ହିଁ ମାନେ ଭାଗ ଦେଇ ଦିଅନ୍ତି ସେମାନେ ଅଧା ନେବେ ଆଉ। ଇଏ ଅଧା ରଖିବେ ଆଉ ପଇସା ଅଧା ଦେବେ ଏମିତି କରିକି ଚଳନ୍ତି ଆଉ।
ଣ ଅଟୋମେଟିକାଲି ତାଙ୍କ ସୁବିଧା ହୁଏଣ ଆମେ କ ଦଶ କେଜି ପାଇବା ଜାଗାରେ ଆମେ ଦି କେଜି ପାଇଲେ ଆମର ହେଇଗଲା ତେଣୁ ଆମେ କାହିଁ ଚାଷ କରିବୁ ତେଣୁ ଏମାନେ ବାହାରେ ର ରହିଲେ ଏପଟେ ଜମି ଦେଇଦେଲେ ବା ଯାହା ମଳିଲା ବର୍ଷକୁ ତାଙ୍କର ହେଇଗଲା ଆଉ କଣ।
ଏମାନେ ବି ଖୁସି ଯିଏ ଭାଗ ନିଏ ସିଏ ବି ଖୁସି ଦି ଜଣ ରହିଲେ କାମ ସରିଲା ଆଉ ଆପଣ ଯୋଉ କହିଲେ ଜାଣିଛନ୍ତି ଯୋଉମାନଙ୍କର ଜମି ଜମା ନାହିଁ ସେମାନେ ବି ସହର ଛାଡିକି ଗାଁ ରେ ଜମି କିଣିକି ରହୁଛନ୍ତି ଜାଣିଛନ୍ତି ନା ନାଇଁ ଶସ୍ତା ଏକରେ ମିଳିଲା ଦୁଇରେ ଶାନ୍ତି।
ହଁ ହଁ ହଁ ସେଇଟା ଠିକ କଥା କହିଲେ।
ହଉ ଛାଡନ୍ତୁ ଆପଣ ଯାଆନ୍ତୁ ଆପଣ ପୁରୀ ଆସିଲେ ମତେ କହିବେ ଆଉ ଠିକ ଅଛି ରଖୁଛି।
ଠିକ୍ ଅଛି ଠିକ୍ ଅଛି।